ହଁ କୁଅନ୍ତୁ।
ଆଉ ରଜ ପାଇଁ ସବୁ କଣ କିଣା କିିଣି କଲେନି ନା କରିନାହାନ୍ତି?
ଆଁ ରଜ ପାଇଁ ତ ଆଉ ଏବେ କିଛି କିଣିନି। ଏଇ ଝିଅ ପାଇଁ ଡ୍ରେସ ମୋ ପାଇଁ ଏଇ ଡ୍ରେସ ତ କିଣିବା କଥା ମୁଁ ଅନଲାଇନ ଅଡର କରିଦେଇଚି। ଏଇ ତାରି ଡ୍ରେସ ତିନିଟା ଅର୍ଡର କରଚି ତିନି ଦିନରେ ତିନିଟା ପିନ୍ଧିବ। ଛୁଆ ଙ୍କ ଡ୍ରେସ ଟିକେ ମତେ ଭଲ ଲାଗେ ଟିକେ କିଣା କିଣି କରିବାକୁ। ତ ତାରି ପାଇଁ କିଣୁଚି ନା ଗୋଟେ ଝିଅ ଏଇ ତିନି ବର୍ଷର।
ଅ ହଁ।
ପାଠ ପଢିିନଥିବ, ନା ପଢ଼ିଲାଣି?
ପ୍ଲେ ସ୍କୁଲ, ଖେଳିକି ଆଉଛି କାନ୍ଦୁଛି ସେଇଥିରେ ତ କାନ୍ଦ ଆଉ, ଏବେ ବନ୍ଦ ବାନ୍ଧ ଅଛି ପୁଣି ଖୋଲିଯିବ ଏଇ ରଜ ପରେ। ଖୋଲିଯିବ, ଯଦି ଖରା ବେଶୀ ହେଲା ତ
ହଁ ଫୁଣି ଛୁଟି ହବ।
ପୁଣି ଛୁଟି ହବ, ତାପରେ ଖରାରେ ଛୁଆଙ୍କୁ ଛାଡିବା ଆମେ ମାନେ ବାହାରି ପାରୁନୁ ତାଙ୍କୁ ଛାଡିବା ବି କଷ୍ଟ। ଏଇ ପାଖରେ ଘର ପାଖରେ ହିଁ ତାକୁ ପ୍ଲେ ସ୍କୁଲ ଦେଇଛୁ।
କଣ କହିଲେ, ଏବେଠୁ ଯାଇକି ଯଦି ଅଭ୍ୟାସ ଟା ହେଇଯାଇଥିବ, ଆଉ ସ୍କୁଲ ଯିବା ପାଇଁ କିଛି ଅସୁବିଧା ହବନି।
ହୁଁ। ସିଏ ବି ଘରେ ରହିକି କଣ କରିବ ସେଇଠି ସାଙ୍ଗମାନେ ତ ମିଶିଲେ କିଛିତ ଶିଖିବ। ହଁ। ସେ ମ୍ୟାଡମ ମାନଙ୍କ ସହିତ ମିଶିଲେ ଇଏ କଲେ ସବୁ ଶିଖିବ। ଏଇ ଛାଡିଛି, ସେ ତାର ଯାଉଛି ଡେଲି କାନ୍ଦିକି ଆଉଛି, ହୁଁ ହୁଁ ତାକୁ ଆଚୁଅଲି ମୋ ଘର ପାଖେ ପାଖରେ ତ ଆଈ ଘର ତ, ମାନେ ମୋ ବାପ ଘର ବି ମୋ ଘର ପାଖରେ। ତ ତାକୁ ଆଈ ଘର କଥା କଥା କହିକି ନେଇକି ଯାଉଛି। ନହେଲେ ଯଦି ସ୍କୁଲ କଥା କହିଲ ମାନେ ସେ ଉଠିକି କାନ୍ଦିବ ବହେ। ଖାଇବନି ଜିଦି କରିବ ଇଏ କରିବ, ତାକୁ କହିବି ଚାଲେ ଆଇ ଘରକୁ ଯିବା। ମ୍ୟାମ ଅଛି, ମାମୁକୁ ସେ ମ୍ୟାମ ଡା ରଖୁଛି ତ, ତ ମୁଁ କହିଲି ଚାଲ ଯିବା, ସେ କହିଲେ ବାହାରିବ।
ହୁଁ। କେତେବେଳେ ସକାଳୁ କେତେ ବେଳେ ସ୍କୁଲ ଟା ହଉଛି?
ତାର ଯେତେ ବେଳେ ଷ୍ଟାର୍ଟିଂ ଯାଉଥିଲା, ସାଢେ ଆଠଟା ରୁ ସାଢେ ହ ଦଶ ଯାଏଁ ହଉଥିଲା। ସାଢେ ଏଗାର ତାପରେ ଏଇ ଯୋଉ, ସମର କ୍ୟାମ୍ପ ତାଙ୍କର ଷ୍ଟାର୍ଟ ହେଲା। ଏଇ ଯୋଉ ଖରା ଦିନ ପାଇଁକା କରିଥିଲେ, ସେତେବେଳକୁ ସାଢେ ସାତଟା ରୁ ସାଢେ ଏଗାର କଲେ। ତାପରେ ଏବେ ତାଙ୍କର କଣ ନୋଟିସ୍ ଯଦି ପୁଣି କଣ ଆସିଲା, ପୁଣି ତାଙ୍କର କେବେ ଅଛି କଣ କରିବି ଆଉ। ସେଇ ସକାଳ ଟାଇମ କରିବେ, ସେଇ ସାଢେ ସାତଟା ରୁ ବି କଣ କରିବେ? କାରଣ ବଡ ପିଲାଙ୍କର ସାଢେ ଛଅ ରୁ କରୁଥିଲେ। ଏବେ ଏମାନଙ୍କୁ ଶୋଇକି ଉଠିବା ତ କଷ୍ଟ ହେଇଯିବ ଆଉ। ଉଠୁନାହାନ୍ତି ସକାଳୁ କୋଉ ଛୁଆ ଉଠୁଛନ୍ତି, ଆମକୁ ତ କଷ୍ଟ ହେଇଯାଉଛି ଆମେ ଶୋଇଲା ବେଳକୁ ବାରଟା। ବଟା ସାଢ଼େ ବଟା।
ଦିନ ଉଠି ପାରିବେ, କିନ୍ତୁ ଶୀତ ଦିନ ଯେତେବେଳେ ଷ୍ଟାର୍ଟ ହେଇଯିବ, ଆଉ ଉଠିବେନି।
ହଁ ସତ କଥା।
ଆଉ ସେତେବେଳେ ବଡ ଲୋକ ମାନଙ୍କୁ ଉଠିବା କେତେ କଷ୍ଟ। ଛୁଆ ଉଠିବେ
ନିଜେ ତ ଉଠିପାରୁନ, ତାଙ୍କୁ ଉଠେଇଲା ବେଳକୁ ଆମ ଅବସ୍ଥା ଖରାପ।
ଆଉ, ଶୀତ ସିଆଡେ କେମିତି ହୁଏ?
ଶୀତ ସେବେ ବହୁତୁ ହଉଛି। ଏବେ ତ ଖରା ଦିନ, ଏବେ ଏତେ ବହୁତ ହେଇଛି ମାନେ ସେ ପଟେ ମାନେ ଶୀତ ବି ସେମିତି ହବ। ଶୀତ ବି ସେମିତି ଲାଗେ। ମୁଁ ଦିଲ୍ଲୀରେ ବି ରହୁ ଥିଲି ନା ଦିଲ୍ଲୀରେ ଜାଣିନ ବହୁତ ଥଣ୍ଡା ହୁଏ। ତ ଦିଲ୍ଲୀ ଅପେକ୍ଷା ଏଠି ଥଣ୍ଡା କମ। ଭୁବନେଶ୍ୱରରେ।
ହଁ।
ଏମିତି ଆଉ, ଆଉ ସେପଟେ ଥଣ୍ଡା ବହୁତ ହଉ ଜଙ୍ଗଲ ଏରିଆ ମାନେ ବହୁତ ଥଣ୍ଡା, ହୁଁ। କୁହୁଡ଼ି ମେଞ୍ଚେ ପଡ଼ୁଥିବୁ ସକାଳୁ।
ହଁ କୁହୁଡ଼ି ଜଙ୍ଗଲ ଟା ପାଖରେ ଅଛି ମାନେ ଶୀତ ଅଧିକା।
ହଁ ଏୟା, ଏଇ ତୁମ ପୁରା ଚଢ଼େଇ ଆବାଜ ଶୁଭୁଛି। କୋଇଲି ଆବାଜ ଶୁଭୁଛି ହଁ।
ବାହାରେ ଅଛି ତ ସେତ
ହୁଁ, ହଁ ସେଇଆ ବା। ଭଲ ଲାଗୁଥିବ କୋଇଲି ଆବାଜ ଶୁଣିଲେ ଆମର ବି ଏଇଠି ମାନେ ଆମର ଟିକେ ଆ ବେଳେ ବେଳେ ଏମିତି କୋଇଲି ପକ୍ଷୀ ଫକ୍ଷୀ ଆସିଲେ ମୋ ଶାଶୁଙ୍କୁ ଭାରି ପସନ୍ଦ। ହେ କୋଇଲି ଆସିଲା କୋଇଲି ଆସିଲା ଦେଖି ଦେଖିବୁ ଆ ହେ ହେ।
ଯେତେବେଳେ ମିଳିଲେ ଯୋଉଟା ନଥିବ ଯୋଉ ଜାଗାରେ ସେଇଟା ଦେଖିଲେ ଟିକେ ଖୁସି ଲାଗିବନି।
ହୁଁ ସତ କଥା ଆଉ।
ଆମର ଏଟା ସକାଳୁ ଉଠିବୁ ଆଗେ କୋଇଲି, ହଳଦୀ ବସନ୍ତ ସବୁ ବାଡି ଆଡ଼େ ଆସିଲେ ସବୁ ଦେଖିବୁ।
ହୁଁ ସେଇ ଗୁଡ଼ା ତମକୁ ନର୍ମାଲ ଲାଗୁଥିବ।
ହଁ। ଏ ଏଗୁଡା ଧର ସକାଳୁ ଉଠିଲୁ ଚାରିଟା ବେଳେ ପର୍ଯ୍ୟନ୍ତ ସବୁବେଳେ ଦେଖି ଚାଲିଲୁ। ଆଉ ସେଗୁଡା ସବୁ ନର୍ମାଲ।
ହଁ ସେଇଆ ଆଉ। ଏଇ ଗାଁ ର ପରିବେଶ ଟିକେ ନିଆରା କହିଲେ ଚଳେ ଆଉ। ସେଠିକା ଲୋକ କେମିତିକିଆ?
ଜାଣିଥିବେ ତ ସବୁ ଗାଁରେ ପ୍ରାୟତଃ ଲୋକ ସମାନ। କୋଉ ଅଳ
ଆଗରୁ ତ ଏ ବହୁତ ସରଳ ଥାଆନ୍ତି ଗାଁ ଲୋକମାନେ ଏବେ ତ ସବୁ ଡେଭଲପ ହେଇଗଲାଣି ଏବେ କଣ ହେଇଥିବ ଜଣା ନାହିଁ, ହୁଁ।
ଦେଖିକି ଫୋନ ଟିଭି ସବୁ ବାହାରେ ବୁଲିକି ଆଉ କେହି ବି ସେମତି ହେଇନାହାନ୍ତି।
ହୁଁ। ଏମେତି ଆଉ ଆଗରୁ ଏବେ ସେପଟେ କେମିତି ବସ ର ସୁବିଧା ଅଛି ନା ନାଇଁ?
ହଁ ବସ୍ ଅଛି ଯୋଉ ମୋ ବସ୍ ଏବେ ଯାଉନି ସବୁ।
ହଁ ହଁ ମାନେ ଭୁବନେଶ୍ୱରରୁ ଯାଉଛି?
ନା ହଁ ସବୁଆଡେ ଯାଉଛି ପ୍ରାୟ ସବୁ ମାନେ ନେଇକି ଜିଲ୍ଲା ଇଏ ଗୁଡେ ସବୁ ଚାଲିଛି ଆମର ଆମ ଗାଁ ରୁ ଯାଉଛି ବ୍ଲକ ପର୍ଯ୍ୟନ୍ତ ସବୁ ଯାଉଛି ବସ। ଆଉ ଏଇଠୁ ସାତ କିଲୋମିଟର ଯୋଉ ଭୁବନେଶ୍ୱର ହେରିକା ଗଲେ ଯଦି ଏଇ ବସ ରେ ପଳେଇବୁ ତ ଏଇ ଯୋଉ ଆମର ଆଉ ଗୋଟେ ଛକ ଅଛି। ସେଇଠି ଓହ୍ଲେଇ ପଡ଼ିବୁ ସେଇଠୁ ଡାଇରେକ୍ଟ ବସ ରେ ପଳେଇବୁ ସିଆଡ଼େ। ଆଉ ଏପଟରେ ଗଲେ ବସ ରେ ଯାଉଛନ୍ତି।
ହଁ ଭଲ ଲାଗିଥିବ ଆଉ କେବେ ଆସିଛ ଭୁବନେଶ୍ଵର ନା ନାଇଁ?
ହଁ ଯାଇଛି। ସବୁ ଯେତେବେଳେ ଗଲେ ବି ଖାଲି ମାନେ ବା ନ୍ତି କରି କରି ଆସିଛି।
ହଁ-ହଁ ଆ ବସ ଗାଡି ଫାଡି ଯିବାର ଇଏ ନଥିବ ନା, ଜଣେ ଜଣଙ୍କ ଗ୍ୟାସ ରୁ ବାନ୍ତି ହେଇଯାଏ ପେଟ୍ରୋଲ ଗନ୍ଧଉଥିବ। ସେଇମାନେ ତ
ମାନେ ଏଇ ଯୋଉ ଗାଡ଼ି ଗୁଡ଼ା ଯଦି ଯାଉଥିବ ବି ମୁଁ ଘରେ ଥିବି ଯୋଉ ସ୍ମେଲ ଗୁଡ଼ା ରାସ୍ତାରେ ଯାଉଥିବ ସେଇ ସ୍ମେଲ ଗୁଡ଼ା ମାନେ ପଶିକି ଦେହ ସାଙ୍ଗେ ସାଙ୍ଗେ କଣ ହେଇଯିବ ବାନ୍ତି ଲାଗିବ ଏଇ ଟାଇପ ର।
ଆଉ ସେଇଥିରେ ବୁଲାବୁଲି କରିବା ତ କଷ୍ଟ ଆଉ।
ଆଉ କୁଆଡ଼େ। କହୁନ ଏଇ ବାଇକ୍ ରେ କିଏ ନେଇକି ଯିବ ବୁଲେଇବା ପାଇଁ ଯୁଆଡେ ଯିବା ପାଇଁ ଇଚ୍ଛା କରିବୁ କେହି ଇଏ ନାଇ।
ଆଉ ସତ କଥା ଏ ଦୂର ବାଟକୁ ବାଇକ୍ ବି ଭଲ ନୁହଁ।
ହଁ ତାପରେ ଯିଏ ଚଲେଇକି ଯିବ ବି ସିଏ ରାଜି ନୁହଁ।
ହଁ ବହୁତ ବାଟ ହେଇଚି ନା। ତଥାପି କେତେ ସମୟ ଲାଗି ଯାଉଥିବ ତମ ଘରୁ ଯଦି ବାହାରିଲ।
କୋଉଠି କି କହିଲେ।
ଭୁବନେଶ୍ୱର।
ସେଠୁ ସେ ଛକରୁ ତ ଯାହାହେଲେ ଦି ଘଣ୍ଟା ସେ ବସ ରେ ଗଲେ ବସ ରେ ଗଲେ ତ ରହିି ରହି କି ବସ ଟା ଯିବନି କି। ସେ କଣ?
ହଁ ହଁ।
ଇ ଷ୍ଟପେଜ୍ ଦେଖିକି ରହିବ ଆଉ ସେ ଯାହାହେଲେ ସେ ଦି ଘଣ୍ଟା ଅଢେଇ ଘଣ୍ଟା ଲାଗୁଛି।
ଓହୋ ହୋ ଆଛା ହଁ ତା। ଏତେ ବାଟକୁ ବାଇକ୍ ଟା ବି ଭଲ ନୁହଁ।
ହଁ ଏଇ ତ ଗଲେ ପୁରୀ ଟ୍ରେନ୍ ରେ ବି ବାନ୍ତି ହଉଛି।
ଏ ମା ଟ୍ରେନ୍ ରେ ହେଲେ ଆଉ କିଛି କରିହବନି ତମେ ଘରେ ହି ରୁହ ସେଇଠି।
ମୁଁ ବା ସେହାୟକୁ କୁଆଡେ ଯିବାକୁ ବି ଇଚ୍ଛା ନାହିଁ ଗୋଟେ ଦେହଟା ନିଜେ ଗୋଟେ ଭଲ ଲାଗିବନି କୁ ସମସ୍ତେ। ସମସ୍ତେ ବୁଲିବେ ତୁ ବାନ୍ତି କରିକି ସେଠି ପଡିିଥିବୁ ଏଇ ପ ଏଇ ଅଳ୍ପ ଦିନ ହେଲା। ଅଳ୍ପ ଦିନ ହେଲା ଯାଇଥିଲୁ ପୁରୀ ଗଲା ବେଳକୁ ବା। କରି କରି ଯାଉଛି ଓହ୍ଲେଇଲା ପର୍ଯ୍ୟନ୍ତ ଆଉ ଆସିଲା ବେଳକୁ ବାନ୍ତି କରିନି କି ପୁରା। ତଳୁକୁ ମୁଣ୍ଡଟା ନଈଁକି ଶୋଇକି ଅଛି ଆଉ ଟେକିଲା ମାନେ ବାନ୍ତି ଲାଗୁଛି। ପୁଣି ମୁଣ୍ଡ ଟାକୁ ତଳକୁ ଆଉ ଏମିତି କରିକି ଆସିଛି ଆଉ ସେଇଥିପାଇଁ କୁଆଡେ ମନ ହଉନି ଯିବାକୁ।
ଯାଉଥିବ ତମେ ଏଇ ଭୁବନେଶ୍ଵର ଆଉ ପୁରୀ ଦେଖିକି ବାହା ହେଇଯାଉ। ପାଖାପାଖି ହେଲେ ବାଇକ୍ ରେ ବୁଲଥିବୁ ଆଉ।
ହଁ ସେଇଆ କଣ କରିବୁ କହୁନୁ। ଯିବା ପାଇଁ ଇଚ୍ଛା ଥିଲେ ବି ଯାଇ ହଉନି କଣ କହିଲେ?
ତମ ଭଉଣୀ ଘରିକା ବାହା ହେଇଯାଇଚନ୍ତି ନା।
ହଁ ହଁ ଦି ଜଣ ବାହା ହେଇଯାଇଛନ୍ତି।
କୋଉଠି ସେମାନେ ସବୁ କୋଉଠି ଏବେ।
ହଁ ସେଇ ପାଖାପାଖି ମାନେ ଦଶ ବାର କିଲୋମିଟର ଭିତରେ।
ଓହୋ ଆଉ ତମର ତାହେଲେ ସେ ପାଖାପାଖି ହବ ଆଉ।
ହଁ। ଆଉ ଦୁରିଆ ଯିବାକୁ ସୁବିଧା ହବ ଆଉ ଦୁରିଆ ହେଲେ କହୁନୁହ ଘରେ ଆଉ। କିଏ ଅଛି କି ଯିବା ପାଇଁ ଆଉ ଧର ବାପା ଏକା ଆଉ ପୁଅ ତ ସାନ ଆଉ।
ହୁଁ ଆଉ କଣ କରିବି ହଉ ଭଲ। ଆଉ କିନ୍ତୁ ଏଇ ବୁଲାବୁଲି ତମକୁ ଟିକେ ପ୍ରୋବ୍ଲେମ ହେଇଯିବ ଆଉ।
ହଁ ମେଏନ୍ ଯିବା ପାଇଁ ଇଚ୍ଛା ଥିବ କିନ୍ତୁ କୁଆଡେ ଗୋଟେ ବୁଲିବାକୁ ଯାଇପାରୁନିବ। ତୁ ଏ ରଜ ଗୋଟେ ଆଣିଲନି କଣ କହିଲେ।
ମେଡ଼ିସିନ୍ ଖାଇଲେ ବି ବାନ୍ତିି ହେଉଛି।
ହଁ ମେଡିସିନ କେତେ ଥର ଖାଇଲେଣି କି କିଏ କହିଲେ ଲବଙ୍ଗ ଆଉ ଗୁଜୁରାତି। ନ୍ତି ଏଗୁଡା ବି ପାଟିରେ ପଶେଇଲେଣି କେତେ ଯାହା କହୁଛନ୍ତି କହୁଛି କିନ୍ତୁ ଏ ରହୁନି ଅଧିକ ଧିକ ଯୋଉ କୁହନ୍ତି ନା ଘରେ ଥିଲେ ବି ସେ ଯୋଉ ଗାଡି ଗୁଡ଼ା ଯୋଉ ସ୍ମେଲରେ ମୁଁ ଘରେ ଥିଲେ ବି ସେ ସ୍ମେଲ ଗୁଡା ଅଟୋମେଟିକ କହିବ ମତେ ହିଁ ଏକା ସ୍ମେଲ ଦଉଛି ଆଉ କାହାକୁ ନାହିଁ।
ମତେ ତ ବହୁତ ପେଟ୍ରୋଲ ବା ବାସ୍ନା ବହୁତ ଭଲ ଲାଗେ। ମତେ ତ ୱାହ ବଢିଆ ବାସ୍ନା ହଉଛି।
ହଁ ସେଗୁଡା ତ ବାସ୍ନା ଦିଏ ଏଇ ପା ସାଙ୍ଗେ ସାଙ୍ଗେ ହବ ଯ କହିବୁ ବାନ୍ତି ଲାଗିବ ମୁଣ୍ଡ ମୁଣ୍ଡ ବୁଲେଇବ ଆଉ କିଛି ଭଲ ଲାଗିବନି। ତୁ ଯାଇଥିବୁ ଗୋଟେ ଜାଗାକୁ ବୁଲିବୁ ନା ଏମିତି ଶୋଇବୁ।
ସେଇଆ ଯିବା ଆସିବାରେ ଏତେ ଯିବେ କଷ୍ଟକରି କିନ୍ତୁ ବୁଲି ପାରିବନି ଆଉ ବାନ୍ତି କଲା ମାନେ ତ ତମେ ଶୋଇବା ଆଗ।
ହଁ ସେତେବେଳେ ତ କିଛି କରିବାକୁ ଇଚ୍ଛା ହବନି ଖାଲି ମନେ ହବ କେମିତି ମୁଁ ଘରକୁ ପଳେଇବି କେମିତି ଘରକୁ ପଳେଇବି।
ହଁ ସତ କଥା ଆଉ ଏତେ ବାଟ ଆସିବ କିନ୍ତୁ ଏମିତିରେ ଦିନ ଗଲେ ଆଉ ଭଲ ଲାଗିବ।
ହଁ।
ଉହୂ। ମୋର ତ ପ୍ରେଗନେଣ୍ଟ ଟାଇମ୍ ଯେତେବେଳେ ମୋର ହେଇଥିଲା, ମୁଁ ଡେଲି ବାନ୍ତି। ମୁଁ କହିଲି କେମିତି ଛୁଆ ଟା ଜନ୍ମ ହେଇଗଲେ ମୋ ବାନ୍ତି କମିବ। ଡେଲି ବାନ୍ତିି ପା। ମୁଁ ଖାଇବି ବାନ୍ତି କରିବି ଖାଇବି ବାନ୍ତିି କରିବି ଆଉ ନ ଖାଇଲେ ଛୁଆ ଦୁର୍ବଳ ହେଇଯିବ।
ହଁ ଡକ୍ଟର ମାନେ ବି କୁହନ୍ତି। ଯେତେ ଖାଉଛ ଯା ବାନ୍ତି ହଉ ଝାଡା ହଉ
ହୁଁ ହଁ। ତ କହୁଛି ମୁ ସମସ୍ତେ ଭାବିଲେ ଏ ଛୁଆଟା କଣ ଖାଉଥିବ ଏତେ ଇଏ ବାନ୍ତି କରୁଚି। ଦେଖିଲାଳୁ ମୋ ଝିଅର ଓଜନ ସାଢେ ତିନି କିଲୋ।
ହଁ।
ସେଇଆ ସବୁ କହିଲେ ଯାହା ହଉ ଓଜନ ମେଡ଼ିସିନ୍ ବି ସେମତି ଖାଉ ଡେଲି ମୁଁ ବା ମେଡ଼ିସିନ୍ ଖାଇବି। ଡକ୍ଟର ବି କହିଥିଲେ ତମେ ଡେଲି ମେଡିସିନ୍ ଖାଅ ଆଉ ବାନ୍ତ କି ପେଟରେ ଯଦି ନ ରହିବ କଣ ମେଡିସିନ୍ ଖାଇଥିବି ବେଳେବେଳେ ହବନି ବାନ୍ତି ବେଳେବେଳେ ଏଇ ଗନ୍ଧରେ ମୁଁ ତ ରୋ ସେଇ ପାଞ୍ଚ ଛଅ ମାସ ତ ମୁଁ ରୋଷେଇ ଘରକୁ ପଶି ପାରିଲିନି ଆଉ। ମୋ ଶାଶୁ କଣ କରିଥିବେ ଯଦି ହଁ ସେଇ ବାସ୍ନା ରେ ତ ବାନ୍ତି ଆଉ। ସେ ଛୁଙ୍କ ହେଲେ କଣ ସେ ପୋ ପୋଟଳ ସିଜା ମାନେ ଭଜା ପାଇଁ ବସେଇଥିବେ କଣ ମୋର ବାନ୍ତି। ମୁଁ ଆଉ ରହିପାରିବିନି।
ହଁ ସେଇ ଟାଇମରେ ତ ସେଇଆ ହୁଏ, ବେଶୀ ସ୍ମେଲ୍ ଗୁଡା ଦିଏ। ବାସ୍ନା ଯାହା ଏୟା ତରକାରୀ ହଉ କି ଯାହା ଗୋଟେ ବାସ୍ନା ଦେଲେ ଏଇଟା ଅଲଗା ଲାଗିବ।
ହୁଁ ମୋ ଶାଶୁ ଚାରି ମାସ କରିକି ଦେଲେ ତାପରେ ଆଙ୍କର ମାନେ ମୋ ଶାଶୁ ଘରେ ନିୟମ ଅଛି ସାତ ମାସ ହେଇଗଲେ ତମ ଶାଶୁ ବାପ ଘରକୁ ଯାଇକି ରହିପାରିବ। ତ ମୁଁ ବାପଘରେ ଯାଇକି ରହିଲି ମମି କରିକି ଦେଲେ। ତଥାପି ମୁଁ ବେଳେ ବେଳେ ଏଇ ରୁ ଟି ଫୁଟି କରିଦିଏ ସାତମାସ ପରଠୁ ମାନେ ଏତେ ବାନ୍ତି ବାସ୍ନାରେ ଆଉ ବାନ୍ତି ହେଲାନି। କିନ୍ତୁ ଏ ରୁଟି ଫୁଟି ମୁଁ ଟିକେ କରିଦିଏ କାରଣ ଟିକେ ଚଞ୍ଚଳ ନ ରହିଲେ
ହଁ ତାପରେ ବି ଏ ଟୋଟାଲି ବସି ପଡିଲେ ପୁଣି ସେତେବେଳକୁ ପ୍ରୋବ୍ଲେମ୍ ହବ।
ହଁ ମୁଁ ତ ଚ ଚଲାଚଲି ସବୁ କରୁଥିଲି କିନ୍ତୁ ନର୍ମାଲ ହେଲାନି କଣ ଓ ଜନ ହେଇଗଲା ଛୁଆଟା ଆଉ ସବୁ ଡର ରିଲେ ଡେଟ୍ ପଳେଇଲା ଡେଟ୍ ମାନେ ଯେବେ ଦେଇଥିଲା ଡକ୍ଟର ତାକୁ କ୍ରସ୍ କରିଗଲା। ସବୁ ଡରିଲେ ନହେଲେ ପ୍ରୋବ୍ଲେମ୍ କିଛି ନଥିଲା।
ଏବେ ଯାହା ହେଲେ ବି ନର୍ମାଲ ର ଆଶା ଟା ରଖିନଥିବ।
ହୁଁ ସେଇଟା ତ ଡକ୍ଟର ମାନେ ପଇସା ପାଇଁ କାଟି ଦଉଚନ୍ତି।
ପଇସା ପାଇଁ ସାଙ୍ଗେ ସାଙ୍ଗ।
ହୁଁ କିନ୍ତୁ ଆମେ ଚେଷ୍ଟା କରିବା କଥା ତାପରେ ହଁ ପେନ୍ ଫେନ୍ ହେଇଥାନ୍ତା ମୁଁ ଘରେ କିଛି ସମୟ ଅପେକ୍ଷା କଲି କି କଣ ପେନ୍ ବି ନାହିଁ ଆ ତତେ କିଛି ଲାଗୁଛି ମୁଁ କହିଲି ନା କିଛି ଲାଗୁନି ସବୁ ଡରିଲେ ହଉ ଠିକ୍ ଅଛି ଆମେ ପରେ କଥା ହବା ଆଉ।
ହଉ।